ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସୁଭୁଛି ମୋ କଥା ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କଥା ଶୁଭୁଛି।
ନାଇଁ ଶୁଭୁନି।
ଆଜ୍ଞା।
ସୁଭୁନି।
କ୍ଲିଅର୍ ଆସୁନି ଭଏସ।
ନାଇଁ ଆପଣଙ୍କର ନେଟୱାର୍କ ନାହିଁ।
ଆଜ୍ଞ ଏବେ ସୁୁଭିଲା।
ଆଉଠି ମାନେ ପୁରା ସ୍ଲୋ ଶୁଭୁଛି।
ଆଜ୍ଞା ଏବେ ଶୁଭୁଛି।
ହଁ ଶୁଭିଲା।
ଆଜ୍ଞା କୋଉ ସାଇଡ ରୁ କହୁଥିଲେ ଆପଣ।
ମୁଁ, ଢେଙ୍କାନାଳ ସାଇଡ ରୁ କହୁଥିଲି ଆପଣ।
କଟକ ଆଜ୍ଞା।
କଁ କରୁଛନ୍ତି?
ଆଜ୍ଞା ବସିଛି ଆପଣ?
ମୁଁ ବି ବସିଛି।
ଆଜ୍ଞା ଘରେ ଆପଣଙ୍କର କିଏ କିଏ ଅଛନ୍ତି ମେମ୍ବର?
ଘରେ ମୁଁ ମୋ ଦିଦି। ଆଉ ମୋର ଆଉଜଣେ ଦିଦି ଆଉ ମୋ ବୋଉ।
ଆଜ୍ଞା ଆଜ୍ଞା ଆପଣ କଣ ପଢୁଛନ୍ତି।
ମୋର ପ୍ଲସ ଟୁ ସାରିଲା ପ୍ଲସ୍ ଥ୍ରୀ।
ଆଜ୍ଞା କଁ ଷ୍ଟ୍ରିମ୍ ଆପଣ କଣ ନେଇଥିଲେ ସେକେଣ୍ଡ ଇୟର ରେ? ପ୍ଲସ୍ ଟୁରେ ପ୍ଲସ୍ ଟୁରେ ଆପଣ ଷ୍ଟି ପ୍ଲସ ଟୁ ରେ ଆପଣ କଣ ଷ୍ଟ୍ରିମ ନେଇଥିଲେ?
ଆର୍ଟ୍ସ୍।
ଆଜ୍ଞା। ଆପଣ ମୋର ପ୍ଲସ ଟୁ ସଇଲା। ଆଜ୍ଞା ପ୍ଲସ ଟୁ ସଇଲା।
ଆପଣଙ୍କୁ ପ୍ଲ ଆପଣଙ୍କର ପ୍ଲସ ଟୁ ସଇଲା।
ଆଜ୍ଞା।
ଆପଣଙ୍କର ଏଜ୍ କେତେ?
ଟ୍ୱେଣ୍ଟି ଉଣେଇଶି ଉଣେଇଶ ବିଶ ଭିତରେ।
ଆପଣଙ୍କୁ ବୋଧେ ଟ୍ୱେଣ୍ଟି ଆପଣଙ୍କୁ ବୋଧେ ଟ୍ୱେଣ୍ଟି ଏଜ୍।
ଆଜ୍ଞା।
ଆଜ୍ଞା।
ଆପଣ ଆପଣଙ୍କର ତାହେଲେ ପ୍ଲସ ଟୁ ସରିଲା କେମିତି ଆପଣ କଣ ରହିଯାଇଥିଲେ କି?
ନା ନା ଅକ୍ଚଆଲି ମୁଁ ସି ବି ଏସ୍ ଇ ବୋର୍ଡ ରୁ ଟେନ୍ ଦେଇଥିଲି ତ ଆମର ନର୍ସରୀ ଏଲ୍ କେଜି ୟୁ କେଜିଥାଏ।
ହୁଁ।
ଆଉ ସେଇ ଥେରେ ୟେଶ। ଆଜ୍ଞା। ଆପଣଙ୍କୁ କଁ ଭଲଲାଗେ। ଖାଇବା ଜିନିଷ କିଛି।
ଖାଇବା ମୁଁ ସେମିତି କିଛି ବେଶୀ।
ଆଜ୍ଞା।
ମତେ ଫାଷ୍ଟଫୁଡ କିନ୍ତୁ ଭଲ ଲାଗେ ବେଶୀ।
ମତେ ବି ସେଇ ଫାଷ୍ଟଫୁଡ ଟିକେ ବିରିୟାନ ଚାଉମିନ ‌ଏଇ ସବୁ।
ଆଜ୍ଞା। ଆପଣଙ୍କ ଆଡେ କଣ ଫେମସ।
ଆମ ଏପଟେ ଛେନା। ମତଲବ ଯୋଉ ପନିର ଛେନା ଆମ ଏପଟେ ବେଶୀ। ଫେମସ ଅଛି ନିଆଳି ଛେନା ଓଗେରା।
ହୁଁ।
ହଁ ସେ ଆଜ୍ଞା।
ଆଉ କଣ ପର୍ବ କଣ ପର୍ବ ଫେମସ କଣ ପର୍ବ ଫେମସ?
ଆମର ସେମିତି ଦଶହରା ଆଉ ଦଶହରା ଫେମସ। ଆପଣଙ୍କର?
ଆମର ତ ଲକ୍ଷ୍ମୀ ପୂଜା ଫେମସ ଆଉ।
ଆଜ୍ଞା ଆଉ ଆ। ଆପଣ ଏ ଏବେ କଣ ପ୍ଲସ୍ ଥ୍ରୀ କଣ କଣ ଅନର୍ସ କରିବେ?
ହ ଓଡ଼ିଆ ଅନର୍ସ।
ଓଡ଼ିଆ ଲାଙ୍ଗୁଏଜ୍।
ହୁଁ ଓଡ଼ିଆ ଅନର୍ସ।
ଆଜ୍ଞା ଆପଣ କେତେ ପରସେଣ୍ଟ ଥିଲା ଟୁଏଲଥ୍ରେ?
ମୋର ଏଇଟି ପରସେଣ୍ଟ ଥିଲା।
ଆଜ୍ଞା।
ଆପଣଙ୍କର?
ସେଭେଣ୍ଟି ଟୁ।
ହୁଁ ହୁଁ।
ଆଜ୍ଞା।
ଆଉ ଆପଣ କଣ କରିବେ? ଆପଣ ଏବେ କଣ କରିବେ?
ଏବେ କିଛି ମେଡିକାଲ ଲାଇନ ଯିବାର ଅଛି।
ହୁଁ ହୁଁ ପ୍ରପର କଣ କରିବେ? ପ୍ରପର ଜୋନ
ପ୍ରପର ନିଟ୍ ଦବାର ଅଛି ଡ୍ରପ୍ ନେଇକି ନିଟ୍ ଦବାର ଅଛି।
ହୁଁ ହୁଁ ଭଲ।
ଆଜ୍ଞା। ଆପଣ? ପ୍ଲସ୍ ଥ୍ରୀ ବାଦ କଣ କରିବେ? ଟି ଟିଚିଂ ଏଜୁକେସନ ଟିଚିଂ ଲାଇନ ନେଇ ଯିବେ।
ହ୍ୟାଲୋ।
ଆଜ୍ଞା।
କୁହନ୍ତୁ ହଁ କୁହନ୍ତୁ।
ଟିଚିଂ ଲାଇନେ ଯିବେ।
ହଁ ଟିଚିଂ ଲାଇନ୍ ରେ।
ଆଜ୍ଞା। ଆଜ୍ଞା କୁହନ୍ତୁ ଆ।
ଆପଣ କୁହନ୍ତୁ।
ଆଉ ଖାଇବାକୁ କଣ ହେଇଛି ଆପଣଙ୍କ ଘରେ?
ଘରେ ଖାଇବା କଣ ଅଛି ମୁଁ ଦେଖିନି। ଆପଣଙ୍କର କଣ ଖାଇବା ଅଛି?
ସେମ୍ ସେମ୍ ଆନସାର ମୁଁ ଦେଖିନି। ଆଜ୍ଞା ଖାଇନାହାନ୍ତି ଆପଣ?
ନାଇଁ ଖାଇନି ଜଷ୍ଟ ଏବେ ଖାଇବି ଆଉ।
ଆଜ୍ଞା ସକାଳେ କଣ ଖାଇଥିଲି? ହୁଁ। ହ୍ୟାଲୋ।
ହଁ
ସକାଳେ ଆପଣ କଣ କହିଥିଲେ?
ସକାଳୁ ସକାଳୁ ମୁଁ ଇପି ଖାଇ ଦେଇଥିଲି।
ଆଜ୍ଞା
ଆପଣ
ଏବେ କଣ କରୁଛନ୍ତି ମୁଁ ଖାଇଥିଲି ପିଠା ସେଉ
ଓ ହୋ।
ଆଜ୍ଞା ଏବେ କଣ କରୁଛନ୍ତି ଆପଣ
କଣ କରୁଛି ମାନେ କଣ କରୁଛି କଣ ଜଣେଇବାକୁ ଚାହୁଁଛନ୍ତି।
ମତଲବ କଣ ମାନେ ଆପଣ କିଛି ମାନେ ଏପଟେ କଲ ଆମେତବ ଆଉ କିଛି ପଢା ପଢିକି କଣ?
ନାଇଁ କଣ ପାଠ ବିଷୟରେ
ଆଜ୍ଞା
ହଁ କମ୍ପୁଟର କ୍ଲାସ ଯାଉଛି ପ୍ଲସ୍ ଥ୍ରୀ ଆଡମିସନ କରିଚି ଆଉ
ଆଜ୍ଞା। ଆପଣ ରଜରେ କେମିତି ସେଲିବ୍ରେଟ କଲେ କଣ କଣ କଲେ ରଜରେ?